ହେଲୋ,
ହଁ କୁହ,
ଆଉ କଣ କରୁଚନ୍ତି?
କିଛି ନାହିଁ ଖାଇବି କଣ?
ଆଚ୍ଛା ଆମେ ସେତେବେଳେ କାମା ମୁଁ ଖାଇକି ଆସିଚି ଏବେ ହିଁ ଚା ବିସ୍କିଟ ଖାଇଚି। ଆଉ କିଛି ସମୟ ପରେ ଯିବି ବାହାରେ କଣ ଖାଇବି ଆଉ।
ହଉ ଭଲ ବାହାର ଖାଇବା ତାହେଲେ ଖାଉଚ ବେଶୀ ମୋ ଭଳିଆ।
ଖାଏ ମୁଁ ବାହାର ଖାଇବା ବହୁତ୍ ହିଁ ମମି ବି ଗାଳି କରନ୍ତି କି ଖାଆନ୍ତିନି ଝିଅ ପିଲା ଅଧିକ ବାହାର ଖାଇବା ଭଲନି।
ହୁଁ ହଁ ମତେ ସେ କାମାକ୍ଷା ମନ୍ଦିର ବିଷୟରେ କୁହ?
କାମାସ୍ୟ ମନ୍ଦିର ବିଷୟରେ ହ ସେଠି ନାଁ ମାଁ ଙ୍କର ସେ ଯୋଉ ଅ ସେଇଟା ନାଁ ଅଧ ତାନ୍ତ୍ରିକ ମାନେ ଜାଣିଚ ନାଁ ସବୁଥାନ୍ତି। ଏ ହଁ ଦେବୀଙ୍କ ପା ଶାଦ୍ଧକ ସବୁ ଥାଆନ୍ତି।
ହୁଁ।
ମାନେ ଉଁ ବ୍ଲାକ୍ ମ୍ୟାଜିକ ଗୁଣି ଟୁଣି ଯୋଉ
ଗୁଣୀ କରନ୍ତି ହଁ ହଁ ହଁ ହୁଁ।
ସିଏ ସେଇମାନେ ବର୍ଷ ବର୍ଷ ତପସ୍ୟା କରନ୍ତି ନାଁ ସେ ତିନି ଦିନ ଯାକ ଧ ସେଇଠିକି ଆସନ୍ତି କାମାକ୍ଷା ଦେବୀ ମନ୍ଦିର କୁ ଆସନ୍ତି। ତାଙ୍କ ତପସ୍ୟାର ଫଳ ପାଇବା ପାଇଁ।
ହଁ।
କୁହନ୍ତି କିସ୍ ସିଦ୍ଧ ହେଇକିଥାନ୍ତି ତ ସେତେବେଳେ ତାଙ୍କୁ ଯଦି ପୂଜା ଅର୍ଚ୍ଚନା କରିବ ତାଙ୍କ ସା ତ ସେଠିକି ବହୁତ୍ ବହୁତ୍ ଜାଗାରୁ ଆସନ୍ତି ସାର୍ଥକ ମାନେ ସବୁ।
ଓହୋ କୋଉ ଟାଇମ୍ ରେ ଆସନ୍ତି ପଟିକୁଲାରି?
ଆଁ ଆମ୍ବବାଛି ମେଳା ଗୋଟେ ହୁଏ ସେଠି ସେଟା ପ୍ରାୟତଃ ଜୁନ୍ ମାସରେ ହିଁ ହୁଏ। ସେଇ ଟାଇମ୍ ରେ ଆସନ୍ତି ତ
ଏଇ ମନ୍ଦିର ଟା କୋଉ ଜାଗାରେ ଅଛି କହିଲୁ?
ଅ ମନ୍ଦିର ଟା ବୋଧେ ଆମର ବୋଧେ ମନେ ପଡୁନି ସେ ରାଜ୍ୟ ନାଁ ଟା ଫିର୍ ବି ମୁଁ ତମକୁ ଦେଖିକି କହୁଚି ରୁହ ମ ସେଇଟା ବୋଧେ ଆମର ଅଛି ବ୍ରହ୍ମପୁତ୍ର ନଦୀ ଟା ଯୋଉଠି ବୋହୁଚି
ହୁଁ ଆସମ୍ ଆସମ୍ କୁଆଡେ ସେଇଆଡେ ବୋଧେ।
କଣ କହିଲ?
ମୁଁ କହିଲି ଉଁ ଆସାମ ଆଡେ ବୋଧେ ନାଁ କୋଉ ଆଡେ?
ଆ ମେ ବି ଆସାମ୍ ଆଡ଼େ ବୋଧେ ସେଇଟା ହଉଚି ଆ କଣ ତ ସେ ଷ୍ଟେଟ୍ ନାଁ ଟା ଏଁ ଆ ହଁ ଆସାମ ରେ ଆସାମ ରେ ହିଁ ଯୋଉ ଆସାମ୍ ର ଏଠି ଅଛି ବ୍ରହ୍ମପୁତ୍ର ନଦୀ ବୋହୁଚି ତା ଜାଗା ଟା ହଉଚି ଗୋହାଟୀ ଜାଣିଥିବା ଆସାମ ର କ୍ୟାପିଟାଲ୍। ତା ଠୁ ସାତ ଆଠ କିଲୋମିଟର ଦୂରରେ ଗୋଟେ ନୀଳାଚଳ ଅଛି ସେ ପାହାଡର ନାଁ ଟା।
ହୁଁ।
ସେଇ ନୀଳାଚଳ ପାହାଡ ଉପରେ ମାଁ ଙ୍କ ମନ୍ଦିର ଅଛି।
ତମେ ବ୍ରହ୍ମପୁତ୍ର ନଦୀ ଟା କହିଲ ନା ମତେ ହଠାତ୍ ସେଇ ଆସାମ କଥା ହିଁ ମନେ ପଡିଲା ସେଇ ଆଡ଼େ ଦେଇ କି ଯାଇଛି ନା, ହୁଁ।
ଛି ଆମ୍ବବାଛି ମେଳା ଟା ସେଇ ଜୁନ ମାସରେ ହିଁ ହୁଏ, ଅ-ଅ-ଅ ତାପରେ ଦର୍ଶନ ତାଙ୍କର ସେଇ ଟାଇମ୍ ମାନେ ମେଳା ବେଳେ ଦର୍ଶନ ବନ୍ଦ ହେଇଯାଏ।
ହଁ -ହଁ -ହୁଁ।
ନହଲେ ଅଲଗା ଟାଇମ୍ ରେ ମାଙ୍କର ଦର୍ଶନ କେବଳ ସ ଖାଳ ବେଳେ ହିଁ ମାନେ ଦିନ ବେଳା ହିଁ କରିପାରିବ ରାତି ବେଳେ ଦର୍ଶନ କରନ୍ତିନି ମାଙ୍କର।
ତମେ ଯାଇଛ ସେଠିକି?
ନା ଆମେ ଯାଇନୁ ତ ବଟ୍ ଆମେ ଯାଇଥାନ୍ତୁ ଏଇ ଖରାପ୍ ହେଇଗଲା ଦିଦିଙ୍କ ଦେହ ଖରାପ୍ ହେଇଗଲା ବୋଲି ଆମେ ଯାଇପାରିଲୁ ନେକ୍ସଟ୍ ଇୟର ଯିବାର ପ୍ଲାନ୍ ଅଛି।
ତମର ଟିକେ ନେଟ୍ ୱାର୍କ ସେପଟେ କମ ମାନେ ଟିକେ
ହଁ ଟିକେ ନେଟ୍ ଇସୁ ହୋଉଛି ଏପଟେ। ଅ ଏବେ ହେଲା ଭୟେସ୍ ଆସୁଛି ନା କ୍ଲିୟର?
ହଁ -ହଁ ଏବେ ଆସ୍
ହଁ। ଆଉ। ରଜ ତ ଅଲ୍ ସେଇଁ ଆମ୍ବୁବାଛି ମେଳା ଭଡିଆ ହିଁ। ବଟ୍ ରଜ ଟା ଆମର ପୁରା ଆମର ପର୍ତିକୁଲାର ଡେଟ୍ ରେ ହି ସେଲିବ୍ରଟ୍ସନ୍ ହଉଛି। ପାଳୁଛନ୍ତି ଆମେ, ମାଆଙ୍କଣ କେମ୍ ତି ମାଆଙ୍କର କିନ୍ତୁ ସେଟା ତିଥି ଅନୁସାରେ ପାଳନ ହୁଏ।
ହଁ ତୁ ୱାଇଜ୍ ଆସ୍ ଥୁବୁ।
ହଁ ଭଏସ୍ ଆସୁଛି।
ହୁଁ ଉଁ। ଭଲ ତମକୁ କୋଉ ଫେଷ୍ଟିଭାଲ୍ ବେଶୀ ଭଲ୍ ଲାଗେ।
ମତେ ଅଧିକା ଫେଷ୍ଟିଭାଲ୍ ର-ରଥଯାତ୍ରା ଭଲ୍ ଲାଗେ।
ହଁ ଯେହେତୁ ତମ ଘର ବି ପାଖ ତ ତମେ ଦେଖି ପାରୁଥିବ ନା।
ହଁ ସବୁ ବର୍ଷ ଯାଏ ମୁଁ ରଥଯାତ୍ରା ଦେଖିବା ପାଇଁ। ତମେ ଆସିଛ? ହଁ ଲକ୍ଷ ଲକ୍ଷ ଲୋକ ଆସନ୍ତି। ଆସ ଏଇ ବର୍ଷ ଆସ, ମୁଁ ତମକୁ ବୁଲେଇ ନେବି ରଥଯାତ୍ରା।
ଯିବା ତାହେଲେ ଆଉ, ମୁଁ କେବେ ରଥଯାତ୍ରା ଦେଖିନି।
ହଁ ରାସଯାତ୍ରା ଆଉ ପନ୍ଦର ଦିନ୍ ହିଁ ଅଛି ମାତ୍ର।
ହୁଁ -ଉଁ।
ଆଉ ରଥଯାତ୍ରାରେ ବୋହୁତ୍ ବୋହୁତ୍ ଜାମ୍ ହୁଏ।
ବୋହୁତ୍ ଭିଡ ହଁ।
ତମେ କଁ- କଁ ଜାଣିଛ ରଥଯାତ୍ରା ବିଷୟରେ କୁହ ତ?
ଆ ହଉ କଣ କଣ କରିହିବି ଆ କଣ ଫାଷ୍ଟ ଦେବସ୍ନାନ ପୂର୍ଣ୍ଣିମା ହୁଏ। ଆଁ ଜଗନ୍ନାଥ ଗାଧିଇବେ, ତିନି ଜଣ ଶହେ ଆଠ ପାଣି ଦେଇ ଗାଧାନ୍ତି, ଠିକ୍ ଅଛି ତ ଶହେ ଆଠ କରା ହଁ। ଦେନ୍ ଯେହେତୁ ଏତେ ଗାଧେଇବେ ତାଙ୍କ ଦେହ ଖରାପ୍ ହବ। ସେମ୍ ତି ଅଣସର ଘରକୁ ଯିବେ ନଅ ଦିନ୍ ପାଇଁ।
ହଁ ନଅ ଦିନ୍ ନୁହେଁ, ଅଣସରା ଘରକୁ ପନ୍ଦର ଦିନ୍ ଯାଆନ୍ତି।
ପନ୍ଦର ଦିନ୍ ହଁ -ହଁ- ହଁ।
ହୁଁ।।
ତାପରେ ଯିବେ କୋଉଠିକି ମାଉସୀଆ ମନ୍ଦିର।
ତାପରେ ନବ ଯୌବନ ବେଶ ହବ ଭଗବାନଙ୍କର ଜ୍ଵର ଭଲ ହେଲା ପରେ। ହେଲା ସେ ଗୋଟେ ଦିନ ରହିବେ ସେ ମନ୍ଦିରରେ। ଜଗନ୍ନାଥ ମନ୍ଦିରରେ ତାପ ଦିନ ଶ୍ରୀ ଗଣ୍ଡିଚା ଯାତ୍ରା ହବ।
ହଁ ସେଠି ରହିବେ ନଅ ଦିନ ନା ମା
ହଁ ହଁ ଜନ୍ମବେଦିରେ ନଅ ଦିନ ରହିବେ। ଗୁଣ୍ଡିଚିଆ ମନ୍ଦିରରେ ଯୋଉ। ବେଦିରେ ସେ ବସନ୍ତି ଏଟା ଆମର କଣ ରତ୍ନବଦୀ କୁହନ୍ତି ନା ଜଗନ୍ନାଥ। ତ ଏବେ ଯୋଉଠି ବସିଛନ୍ତି ଶ୍ରୀ ମାନେ ଶ୍ରୀମନ୍ଦିରରେ। ଗୁଣ୍ଡିଚା ମନ୍ଦିର ଯୋଉଟା ଅଛି। ଯୋଉ ଜାଗାରେ ବସନ୍ତି ଠାକୁର ସେଟା ହଉଛି ଜନ୍ମବେଦି।
କହୁଛ ହଁ ହଁ ଯେହେତୁ ମାଉସୀ ମା ଘର ତ। ପାଇଁକି ଆଉ।
ହଁ ତାପରେ କଣ କିଏ ଜାଣିଛ?।
ହୁଁ ଗଲା ପରେ ସେଇଠି ସୁନାବେେଶ।
କଣ?।
ମୁଁ କହିଲି ସେଇଠି ଗଲା ପରେ ସୁନାବେେଶ ତାପରେ ଏଠିକି ଆସିକି ନୀଳାଦ୍ରି ବିଜେ।
ନା ନା ନା ନା ସେଠି ଗଲା ପରେ ସୁନାବେେଶ ହୁଏନି। ସେଠି ଗଲା ପରେ ନଅ ଦିନ ଯାକ ସେ ତାଙ୍କ ମାଉସୀଙ୍କ ପାଖରେ ପୋଡ ପିଠା ଖାଆନ୍ତି ଭୋଗ ଲାଗେ ଏସବୁ ହୁଏ।
ହଁ ହଁ ହଁ।
ଆସନ୍ତି ବାହୁଡାରେ ପୁଣି ନଅ ଦିନ ପରେ ବାହୁଡା।
ବାହୁଡା ଯାତ୍ରା ହଁ ତାପରେ ଏଠି ସୁନାବେଶ ହୁଏ।
ହଁ ସେ ତିନି ଦିନ ପର୍ ଭିତରକୁ ଯିବେନି ତିନି ଦିନ ଯାଏ ବାହାରେ ଠିଆ ହେବେ।
ହଁ ହଁ ଯୋଉ କଣ ସେଟା ହୁଏ?। ଯୂପ। ହଁ ଯେ ଯୋଉ ଆଉ ଗୋଟେ କଣ ଗୋଟେ ହୁଏନି ଯୋଉ ଦହି ପାଣି ପାଣି।
ହଁ ହଁ ହଁ ଅଧରପଣା।।
ଧରପଣା ହଁ।
ସେଇଥିରେ ସେଇଥିରେ ସେଇ ଯୋଉ କୁହନ୍ତି ନା ସେ ଭୋଗ ପାଣି ଟା ନେଇକି।
ନେଇି ହଁ ହୁଁ ପୂର୍ବ ପୁରୁଷଙ୍କୁ ଏମିତି କଣ ଦିଆ ହୁଏ ନା କଣ?।
ହଁ ବନ୍ଦି ହୁଏନି ତାଙ୍କ ଶାନ୍ତି ପ୍ରାପ୍ତି ପାଇଁ। ଦିଅନ୍ତି ଏଇଟା ମଖ୍ୟ ପ୍ରାପ୍ତି ଯୋଉ ହୁଅନ୍ତି ଆତ୍ମା ମାନଙ୍କର ଥାଏ ନା।
ହୁଁ।
ହ୍ୟାଲୋ।
ହଁ ହଁ କୁହ।
ହଁ।
ଆଉ ତମ ପାଖରେ ଅଛ ଦେଖିପାରୁଛ ମୁଁ ଖାଲି ନୀଳାଦ୍ରି ବି ଯ ଦେଖିଛି।
ଆଛା ଏବେ ତ ଜୟ ଜଗନ୍ନାଥ ଚ୍ୟାନେଲ ବି ହେଇଯାଇଛି। ଯେ ବାହାରହାର। ସୋ ଯେତେ ଦୂରରେ ଥିଲେ ବି ଆରାମସେ ସବୁ ନୀତିକାନ୍ତି ଦେଖିପାରିବ ସବୁ।
ହଁ। ଭଲ ସେଟା କରୁଛନ୍ତି ଗୋଟେ ଜିନିଷ ନା।
ହଁ ସେଇଟା। ଆମେ ତ ପାଖରେ ରହୁଛୁ ତ ଆମକୁ କେତେ ଚ୍ୟାନେଲ୍ ଦେଖିବାକୁ ପଡ଼ୁନି। ଫିର୍ ବି ଯୋଉ ମାନେ ଆଖପାଖରେ ବୁଢାବୁଢୀ ମାନେ ବି ଅଛନ୍ତି। ସେମାନେ ତ ଦି ଯାଆନ୍ତିନ ନା ମନ୍ଦିର ଯେତେ ଜାମ୍ ଥାଏ ତୋ ସେମାନଙ୍କ ପାଇଁ ଭଲ।
ତମେ ତ ପ୍ରାୟତଃ ମନ୍ଦିର ଯାଉଥିବ ଘର ପାଖ ଯେହେତୁ
ଅ ପ୍ରାୟତଃ ମୁଁ ଯାଏନି ଫିର୍ ବି ଯାଏ ମୁଁ ପୂର୍ଣ୍ଣିମାରେ ଯାଏ। ସେ କିଛି ଭଲ ପର୍ବରେ ଯାଏ। ହଁ। ତମେ କେତଥର ଆସିଚ ପୁରୀ?
ମୁଁ ପ୍ରାୟେ ବର୍ଷକୁ ଦି ତିନି ଥର ତ ଯାଇପାରେ ଜଗାର ଡୋରି ଯେ ଲାଗେ।
ଆଚ୍ଛା ଆଉ କଣ କଣ ବୁଲିଚ ପୁରୀରେ?
ସତ କଥା କହିବି ତ ଖାଲି ମନ୍ଦିର ହିଁ ଯାଇଚି ଆଉ ବିଚ୍ ଯେତିକି। ଆ ଆଉ କୋଉ ମନ୍ଦିର ସେମିତି ଯାଇନି। ରାମଚଣ୍ଡୀ ଯାଇଚି।
ରାମଚଣ୍ଡୀ କୋଣାର୍କ ରାସ୍ତାରେ କୋଣାର୍କ ଯାଇଛ?
ନା କୋଣାର୍କ ଯାଇନି।
ଗୋଟେ କଥା କହିବି ହସିବ ତମେ ମାନେ ହସି ହସି ଗଡିଯିବ। ନା।
ହଁ ମୁଁ ଜାଣିଥିଲି ପାଖ ଲୋକ ବସ୍ ଫେଲ୍ ଆଉ।
ହ ମାନେ ମୁଁ କୋଣାର୍କ ପାଖକୁ ଯାଇଚି ଏ ମାନେ ଚନ୍ଦ୍ରଭାଗା ନଦୀ ମାନେ ସେ ଯୋଉ କୂଳକୁ ବି ଯାଇଚି। କିନ୍ତୁ କୋଣାର୍କ ମନ୍ଦିର ଯାଇନି।
ଯା ହଉ ମୁଁ ଏଠି ଆସିକି ହେଲାଣି ମୋ ଘର ଏତେ ଦୂର ହେଲାଣି ଆଉ ମୁଁ କେମତି?
ହଁ ତମେ କେମତି ମିସ୍ କରିପାରିବ ଥରେ ଆସିଚ ତ ଏଖାତରେ ସବୁ ବୁଲିବ ହିଁ ବୁଲିବ। ଆମେ ସେ ଯାଇଥିଲୁ। ସେ କଣ ହେଲା ନା କି? ଆ ଲେଟ୍ ହେଇଗଲା। ସନ୍ଧ୍ୟା ହେଇଗଲା। ସେଇଦିନ ହିଁ ଆମକୁ ରିଟର୍ଣ କରିବାର ଥିଲା ନା ତମେ ସିନା ବାହାରୁ ଆସଥିବ ତ ତମେ ଆଜି ରହିବ? ପ୍ଲାନେ ଆସିଥିବୁ ହଁ ଆମେ ରହିବୁ ଦର୍ଶନ କରିବୁ ଯିବ୍
ହଁ।
ଆମର ତ ସେମତି କିଛି ଦର୍ଶନ କରିଆ ପ୍ଲାନ ନଥିଲା କି ରହିଆ ପ୍ଲାନ୍ ନୁହଁ ଆଜିି ଆ ବୁଲ ଦେଇକି ପଳେଇ ଆସିଆ ପୁଣି କାଲି ସକାଳେ କଲେଜ୍ ଚିଆ ତ ସେଥିପାଇଁ ଆମେ ଚନ୍ଦ୍ରଭାଗା ଗନ୍ଧ ପାଇଁ ଗଲୁ? ଆଉ ଟାଇମ୍ ହେଲାନି ଲାଷ୍ଟ୍ ବସ୍ ଥିଲା ଏଇ କହିଲୁ ଛାଡ ଆଉ କେବେ କୋଣାର୍କ ଦେଖିବା ଆଉ ଏବେ ବିଚ୍ ରେ ଏନଜୟ କରିକି ପଳେଇବା।
ମୁଁ ଗଲେ ମତେ ବୁଲେଇଦବ। ତମେ ବୁଲିଦବ ଆଉ।
ହଉ ଆଉ ଆମ ପୁରୀରେ ଆହୁରି କେତେ ଭଲ ଭଲ ଜାଗା ଅଛି। ମାତା ତଙ୍ଗ ଅଛି।
ଶୁଣିଚି।
ଶୁଣିଚ?
ଉଁ।
ମାତା ମଠ ଟାକୁ ନା ଗୁପ୍ତ ବୃନ୍ଦାବନ କୁହନ୍ତି ସମସ୍ତେ
ଓଁ
ହୁଁ ସେଇଠି କୃଷ୍ଣଙ୍କର କଁ ପୂଜା ବି ହୁଏ। ଆଉ କଣ କଣ ତମେ ଦେଖିଚ ଲୋକନାଥ ମନ୍ଦିର ଦେଖିଚ?
ନା।
ଏବେ ଆସୁ ଅ ଯ ଆସନ୍ତି ନା କାଉଡିଆ ମାନେ ଲୋକନାଥ୍ ମନ୍ଦିର୍ ପାଣି ଦବା ପାଇଁ ଏହି ଶ୍ରାବଣ ମାସରେ ହିଁ ଆସନ୍ତି।
ହଅଉ ଆମେ ତାହାଲେ ଏବେ ଏତିକି ରଖିବା ନେକ୍ସଟ୍ କଲ୍ ରେ କଥା ହବା ଏଇ ବିଷ୍
ହଁ ହଁ ଠିକ ଅଛି ହଁ ନମସ୍କାର।
ନମସ୍କାର।